ଲୋ ହେଲୋ।
ହେଲୋ।
ଆଜ୍ଞା।
ହଁ କଣ ଚାଲିଛି ସବୁ?
ସେ ଏଠି ବସିଛି ଝରକା ପାକରେ ହାଲକା ହାଲକା ପବନ ଖାଉଛି ପେଟ ପୁରି ଯାଉଛି ଆଉ। ଆପଣ?
ଏଇ ବସିଥିଲି ଆଉ ହୁ। ଆଉ ଟିକେ ଏଇ ବସିଲି ମାନେ କଣ କହିଲେ? ହଁ ଜଷ୍ଟ ମୁଁ ଭାବୁଥିଲି ଟିକେ ଆମର କେତେ ମାନେ ଏବେ ସବୁଆଡ଼େ ମାନେ ଯୋଉଁଟାକି ପରିବେଶ ଚେଞ୍ଜ ସହିତ ପିଲାମାନେ ବି ସବୁ ଚେଞ୍ଜ ହେଉଛନ୍ତି ଯୋଉଁଟାକି ମାନେ ହଁ କଣ ଆମର ସବୁ ଏବେ ବାପା ମା ସମସ୍ତେ ଚାହିଁଲେଣି ଆମେ ଛୁଆଙ୍କୁ ନେଇକି କେମିତି କଣ ବାହାରେ ରଇକି ପାଠ ପଢ଼ାଇବୁ କେମିତି
ଆପଣ ସେ କଥା କହୁଛନ୍ତି ଟିକେ ଟିକେ ଏଇ ଯୋଉ କଥା କହିଲେ ଟିକେ ଟିକେ ଟିକେ କହୁଛି ଟିକେ ଶୁଣନ୍ତୁ। ଟିକେ ଶୁଣନ୍ତୁ ମୁଁ କହୁଛି। ପିଲାମାନଙ୍କୁ ପାଠ କଣ ପଢ଼େଇବେ ଏଇବା ଅଷ୍ଟମ ଶ୍ରେଣୀ ବହିରେ ନିମୁଡା ନିମୁଡା ବାହାରିଲାଣି ସେ କଣ ନାଚିବେ ନା କଣ?
ହଁ।
ନିମ୍ବୁଡା ନିମ୍ବୁଡା। ପୋଡି ଝାଲ ମୁୁଡି କେମିତି ହବ ଲଙ୍କା ଚପ କେମିତି ହବ ଯାତ୍ରା ସଂଙ୍ଗ ପିଲାମାନେ ପଢିବେ କଣ ପିଲାମାନେ ପଡ଼ିବେ ନା ସେଠି ଯୁଦ୍ଧ କରିବାକୁ ଯିବେ ନା ସେଠୁ ଆମେ ଯାତ୍ରା ପେଣ୍ଡାଲ ବନ୍ଧା ହେବ ସେଠୁ ନାଚିବା ପାଇଁ ଯିବେ।
ହୁଁ। ସେହି ବିଷୟରୁ ମୁଁ ଟିକିଏ ଦେଖୁଥିଲି ଆମର ମଧୁସୂଦନ ରାଓଙ୍କୁ ଜାଣିଥିବେ ଯିଏ ଆମର ବର୍ଣବୋଧ ଉମ ସେଇ ତାଙ୍କରି ବିଷୟରେ ଟିକେ ଦେଖୁଥିଲି ମାନେ ଅମ ବହୁତ ହି ଭଲ ଲାଗିଲା ମାନେ ସେଟା ଅବଭିଅସଲି ଆମେ କେତେ ପ୍ର ଦ୍ୱିତୀୟ ତୃତୀୟରେ ଆମେ ତାଙ୍କ ବିଷୟରେ ଜାଣିବାକୁ ପାଇଥିଲୁ ବଟ୍ ଏବେ ତାଙ୍କ କଥା ଥା ଉଠଇ ନେଇଯା କାଲି ଆମର ହଁ ଜାନୁଆରୀ ଛବିଶ ହେଲା କି ଆମର ଅଗଷ୍ଟ ପନ୍ଦର ହେଲା ସେହିସବୁରେ ଟି କେ କରିଦଉଛନ୍ତି ନହେଲେ ନାଇଁ ଆଜି ଯଦି ଆମେ
ଆଉ କେବେବି କେମିତି ପିଲାମାନେ ମଣିଷ ହେଇଗଲେ ନା ଆଉ ତାଙ୍କ କିଏ ପଚାରୁଚି।
ହଁ। ଏଇ ସ୍ଥାନରେ ଯଦି ଅଛୁ କେତେ ମାନେ କେତେ ମାଡ଼ ଗାଳି ଖାଇ ସେଥିରୁ ପୁଣି ଇଂରେଜ ମାନଙ୍କ ଥ ଲଢ଼ିକିରି ଆମକୁ ଆମ ଦେଶକୁ ରକ୍ଷା କରିଛନ୍ତି। ମାନେ କହିବାକୁ ଗଲେ ସିଏ ଆଉ ଦି କହୁଥିଲି ମାନେ ସିଏ ତ ଜନ୍ମଗ୍ରହଣ କ ଥିଲେ ନା ମାନେ ସେ ଯ ଭକ୍ତ କବି ମଅ ମାନେ ଭକ୍ତ କବି ବୋଲି ପରିଚିତ। ସାରା ଓଡ଼ିଶାରେ। ଆଉ ସିଏ ତ ଆମର ଅଠରଶହ ତେପନରେ ଜନ୍ମଗ୍ରହଣ କରିଥିଲେ। ଆଉ ଆଉ ଜାଣିଛ ନା ଯଉ ଓଡିଆ ଭାଷା ପ୍ରଥମ ବର୍ଣ୍ଣବୋଧ ମଧୁ ବର୍ଣ୍ଣବୋଧ ବୋଲି ପ୍ରଣତା ହେଇଛି ସେ ଏକାଧାରାରେ ଥିଲେ ଜଣେ ଆଦର୍ଶ ଶି କ୍ଷକ କବି ସାହିତ୍ୟକ ପଣ୍ଡିତ ସୁସଂଗଠକ ଏବଂ ସମାଜ ସଂସ୍କାରକ ସାହି ଥିରେ ପ୍ରଚାର ସାର ପାଇଁ ସେ କଟକରେ ଉତ୍କଳ ସାହିତ୍ୟ ସମାଜ। ଭାବେ ପ୍ରତିଷ୍ଠିତ ମାନେ ଉତ୍କଳ ସାହିତ୍ୟ କବିତା ଗୋଟେ ଲେଖିଥିଲେ ସିଏ। ଉତ୍କଳ ସମାଜ ଯେଉଟାକି ମାନେ ଓଡ଼ିଶାରେ ବି ଆମର ସେ ସମାଜ ପେପରଟା ବି ମାନେ। ଚାଲି ଆସୁଛି ଏବେ ବି ଆଉ ଜାଣିଛ ନା ମଧୁସୂଦନ ରାଓ। ପୂର୍ବପୁରୁଷ ମହାରାଷ୍ଟ୍ରଙ୍କ ନାଗପୁରୁଷ ଗୁଣ୍ଡାଲ ରାଜ ପରିବାରରେ ଥିଲେ ଓଡ଼ିଶାରେ ମହାରାଟ ମାନଙ୍କର ଶାସନ ଅଧୀନରେ ସ ସତର ସେଇ ଏକାବନରୁ ଅଠରଶହ ତିନି। ପର୍ ମସିହା ପର୍ଯ୍ୟନ୍ତ ରହିଥିଲା ଏହି ସମୟରେ ଅନେକ ଲୋକ ମହାରାଷ୍ଟ୍ର। ଚାଲି ଆସି ଓଡ଼ିଶାରେ ବସବାସ କରିବାକୁ ଲାଗିଥିଲେ କିନ୍ତୁ ମରହଟା ମାନଙ୍କୁ ଅଠରଶହ ତିନି ମସିହାରେ ବ୍ରିଟିଶମାନେ ବିତାଡ଼ିତ କରି ଓଡ଼ିଶା ଶାସ ସାନ ଭାର ହାତକୁ ନେଲେ ଫଳରେ ଅନେକ ମରହଟା ମାନେ ମ ପରିବାର ସ୍ୱଦେଶ୍ର ପ୍ର ପ୍ରତ୍ୟାବର୍ତ୍ତନ କଲେ ମାନେ ଏଇ ସବୁ କାରଣରୁ ଇଂରେଜ ଯୋଉ ମାନେ ପ ପଶିକି ଆସିଥିଲେ ଆମ ଯଉ ଆମରି ଏ ମୋ ଭାରତକୁ ହେଲାଗି। ତାପରେ ତାଙ୍କର ପାରିବାରିକ ଜୀବନ ସବୁ କଣ ଥିଲା ତା କୁ ବି ସବୁ ଟିକେ ଟିକେ ଦେଖୁଥିଲେ ମାନେ ଯୋଉଟା କି ମଧୁସୂଦନ ରାଓଙ୍କର। ପୁତ୍ର ଓ କନ୍ୟା ହୋଇ ସାତଟି ସନ୍ତାନ ହେଇଚନା। ସେମାନେ ହେଲେ ବାସନ୍ତୀ ଦେବୀ ଡାକ୍ତର ଜୟନ୍ତୀ ରାଓ ଅବନ୍ତି ଦେବୀ ଶାନ୍ତି ଦେବୀ। ପ୍ରଶାନ୍ତ ରାଓ। ଶାନ୍ତ ରାଓ ଏବଂ ସୁକାନ୍ତ ରାଓ ଜ୍ୟେଷ୍ଠ କନ୍ୟା ବାସନ୍ତୀ ଦେ ବି ହୋଉଛନ୍ତି। ବଙ୍ଗଳାରେ ବିଶିଷ୍ଟ ଲେଖକ ତଥା ଓଡ଼ିଶାରେ ବିଶେଷ ସୁପରିଚିତ। ବିଜୟ ଚକ୍ର ଓ ମଜୁମନ୍ଦ୍ରାଙ୍କ ସ୍ତ୍ରୀ ନାରୀ। କବି ଏ ରେବା ରାୟ ହେଉଛନ୍ତି ମଧୁସୂଦନ ରାଓଙ୍କର କନି ଭ୍ରାତା ଏବଂ ଜଗନ୍ନାଥ ରାଓଙ୍କ କନ୍ୟା।
ଦେବରାୟ ଯାଜପୁର କତରାପୁର ଠାରେ ସାଧୁଚରଣ ରାୟଙ୍କୁ ବିବାହ କରିଥିଲେ। ଏଣିଛ ନା ଆମର ଯୋଉ କଟକ ଏବେ ଅଛି ଅ କଟକ ଅଧ୍ୟୟନା। କାଳରେ ମଧୁସୂଦନ ବ୍ରହ୍ମଦ୍ବାର ଗ୍ରହ ମାନେ ଯେଉଟାକି ବ୍ରାହ୍ମ ଦର୍ମ ଗ୍ରହଣ ବ୍ରହ୍ମ ଧର୍ମ ଗ୍ରହଣ କରିଥିଲେ। ଆଉ ହରିନାଥ ଅ ଭଟଚାର୍ଯ୍ୟ ସେତେବେଳେ କଟକ କଲେଜର ଅଧ୍ୟାପକ ଥିଲେ। ତାଙ୍କରି ପ୍ରେରଣାରେ ସେ ବ୍ରାମ ବ୍ରହ୍ମ ଧର୍ମ ପ୍ରତିଷ୍ଠା ଆକୃଷ୍ଟ ହୋଇଥିଲା। ତାପରେ ଅଁ ତାପରେ ଜାଣିଛ ନା ତା ନଅଙ୍କ ଦୁର୍ବିକ୍ଷ ଗୋଟେ ଶୁଣିଥିବ ଆମର ଅଠର୍ଶ ଛଅଷଠି ମସିହାରେ ଯୋଉଟା ହେଇ ଥିଲା ନଅଙ୍କ ଦୁର୍ଭି୍କ୍ଷ ସେହି ସମୟରେ ମଧୁସୂଦନ ପୁରୀ ଜିଲ୍ଲା ସ୍କୁଲରେ ସ୍କୁଲର ଛା ତ୍ର ଥିଲେ ଠିକ୍ ଅଛି। ମାନେ ସେଇ ସ ମାନେ ମଧୁସୂଦନ ପୁରୀ ଜିଲ୍ଲାର ମାନେ ସେ ଯୋଉଟା କି ଶହ ଶହ ସବ ନ ରକା କଳା ଦେଖି ବାଳକ ମଧୁସୂଦନ ତରଳ ପ୍ରାଣ ଛଟପଟ ହୋଇଥିଲା। ସେ ସମୟର ପୁରୀର ମହତ ନାରାୟଣ ମାନେ ଯୋଉଁଟାକି ସେ ମାନେ କଣ କହିଲ ଯେଉଁ ପୁରୀରେ ଯେଉଁ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା ସେ ସମୟରେ ମଧୁସୂଦନ ରାଓ ମାନେ କଣ କହିଲ? ଏଇ ଯେଉଁ ଖାଇବା ପାଉଁନ ଥିଲେ ତ ସେଥିପାଇଁ ସେ ସେଇ ଶହ ଶହ ଶବ ସହିତ ସିଏ ବି ମୃତ୍ୟୁବରଣ କରିଥିଲେ। ସେ ସମୟରେ ପୁରୀର ମହତ ନାରାୟଣ ଦାସଙ୍କ ଅନୁଗ୍ରୋଧ କ୍ରମେ ପୁରୀର ମାଜିଷ୍ଟ୍ରେଟ୍ସ୍ କାଓ ବକ୍ସୱଲ ସାହେବ ଦରିଦ୍ର ତଥା ଦୁର୍ଭିକ୍ଷ ବ୍ରଣିତ ଲୋକମାନ ଙ୍କ ସେବା କରିବା, ସେମାନଙ୍କୁ ଚାଉଳ ବାଣ୍ଟିବା ପାଇଁ ମଧୁସୂଦନ ଉପରେ ଦାୟିତ୍ୱ ଦେଇଥିଲେ। ବାଳକ ମଧୁସୂଦନ ଆନନ୍ଦର ସହିତ ଏଇ ଗୁରୁତ ଦାୟିତ୍ୱ କୁ ବହନ କରିକିରି ସଞ୍ଚାଳନ କଲେ। ତାପରେ ଏଇ ସମୟରୁ ସାରା ଜୀ ବନ ମତ୍ସ୍ୟ ଲକ୍ଷଣ ତ୍ୟାଗ କଲେ। ତାପରେ ଶୀ ଶିକ୍ଷକ ଆଁ ଶିକ୍ଷକ ଜୀବନ ତାଙ୍କର କୋଉ ଭଳିଆ ଥିଲା? ମାନେ ମଧୁସୂଦନ ପ୍ରଥମେ ପୁରୀ ଜିଲ୍ଲା ସ୍କୁଲରେ ଏକ ଅସ୍ଥାୟୀ ତୃତୀୟ ଶିକ୍ଷକ ଭାବରେ ନିଯୁକ୍ତି ପାଇଥିଲେ। ମାନେ ତାଙ୍କର ପୁରୀ ଜିଲ୍ଲାରେ ଏକ ଅସ୍ଥାୟୀ ତୃତୀୟ ଶିକ୍ଷକ ରୁ ପେ ଏ ମାନେ ନିଯୁକ୍ତି ପାଇଥିଲେ, କିନ୍ତୁ ସେ ଏଇ ପଦ ପି ରେ ଯୋଗଦାନ କରିବା ପୂର୍ବରୁ, ଅନ୍ୟ ଜଣେ ବଙ୍ଗୀୟ ବ୍ୟକ୍ତି ତତ୍କାଳୀନ ଇନ୍ସ୍ପେକ ଟର୍ ମାର୍ଟିନ୍ ସାହେବଙ୍କ ଦ୍ୱାରା ନିଯୁକ୍ତି ପାଇ, ସେହି ପଦବୀରେ ଯୋଗଦାନ ଦେଲେ।
ଫଳରେ କଣ ହେଇଥିଲା ନା, ଫଳରେ ମାର୍ଟିନ ସାହେବ ଖ ଟକ ହାଇସ୍କୁଲରେ ମଧୁସୂଦନ ମାସିକ ଦରମା ପଚସ୍ତରୀ ଟଙ୍କା ଥିଲା ନିଯୁକ୍ତି ପ୍ରଦାନ କରିଥିଲେ। ମାନେ ଭାବ ସେକାଳରେ ଏବେ ଆମର କହିବାକୁ ଗଲେ ଯେଉଁମାନେ, ଆଁ ଚାକିରି ପାଉଛନ୍ତି ସେମାନ ର କୋଡିଏ, ତିରିଶ ହଜାର, ନ ହେଲେ ଚଳୁନି କିନ୍ତୁ ସେ
ଆଗ କାଳେ ସେ ଥିଲା ମ୍ୟାଡାମ, ଆଗ କାଳେ ସେ ଥିଲା। କୋଡିଏ ଟଙ୍କା ବି ତାଙ୍କ ପାଇଁ ବହୁତ ବଡ ଥିଲା। ସେ ଟଙ୍କା ଟେ ଖାଇକି ଉଣେଇଶି ଟଙ୍କା ବି ତାକୁ ସଞ୍ଚୟ କରି ରଖୁଥିଲେ। ଆଉ ଏବେ କୋଡିଏ ଟଙ୍କା କଣ? ଲୋକଙ୍କୁ ହଜାର ଟଙ୍କା ଦେଲେ ବି ସେ, ରଖୁନାହାନ୍ତି।
ହଁ।
ଆଗ କାଳରେ କୋଡିଏ ଟଙ୍କା, ଦଶ୍ ଟଙ୍କା, ଦି ଟଙ୍କା ବି ତାଙ୍କ ପାଇଁ ବହୁତ୍‌ ଥିଲା। ଚାରଣା ପଇସା ସେ ସବୁ ତାଙ୍କ ପାଇଁ ଗୋଟେ କୋଉଡି ରୁ ଟଙ୍କାଟା ହେଇଛି ଗୋଟେ କଉଡ଼ିରୁୁ ଗୋଟେ ଧାନରୁୁ ହିଁ ଗୋଟେ ଟଙ୍କା ଟା ସେ ହେଇଛି। ଗୋଟେ କଣା କୋଉଡିରୁ।
ତାପରେ କଣ ହେଇଥିଲା ନା ଆଁ ମାନେ ଅଁ କଣ ହେଇଥିଲା ଆମର ଏଠାରେ ଦେଢ଼ ବର୍ଷ କାର୍ଯ୍ୟ କରିବା ପରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଦିତୀୟ ଶି କ୍ଷକ ପଦବୀରେ ଯୋଗ ଦେଇଥିଲେ। ମାନେ ଏଇଟା ତାଙ୍କର ପୁରୀ ଜିଲ୍ଲାରେ ନିକଟସ୍ଥ ଘର ପାଖରେ ଥିଲା ନା ଯୋଉଁଟିକି ଚାକିରି କଲେ ତା ପରେ ତାକୁ ଛାଡ଼ିକିରି। ସେ ବାଲେଶ୍ଵର ରେ ପୁଣି ମାନେ ପଢ଼ାପଢ଼ି ପଢ଼େଇବାକୁ ଆରମ୍ଭ କରିଥିଲେ। ବାଲେଶ୍ୱରରେ ମଧୁସୂଦନ ଭକ୍ ଫକିରମୋହନ ଏବଂ ରାଧାନାଥଙ୍କ ସାନିଧ୍ୟ ଲାଭ କଲେ। ସାହିତ୍ୟ ଚର୍ଚ୍ଚା ଆରମ୍ଭ ହେଲା ଏବଂ ମାନେ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ରଚନା କଲେ। ତା ବାଲେଶ୍ଵର ରାଜକୁମାର ବୈକୁଣ୍ଠ ନାଥ ଦେବ୍ ଏବଂ ପ୍ରୋତ୍ସାହିତ କଲେ ଜଣେ ଅଁ ପଠାଅ ପଠାଅ। ଜଣେ ସୁଲେଖକ ଭାବେ ମଧୁସୂଦନ ଏଠାରେ ପ୍ରସିଦ୍ଧ ଲାଭ କଲେ। ଆଉ ସ୍ମୃତି ଓଡ଼ିଆ ବର୍ଣ୍ଣମାଳା ପାଇଁ ଉଦ୍ଦିଷ୍ଟ ପ୍ରାଥମିକ ପୁସ୍ତକ ବର୍ଣବୋଧ ବ୍ର ତେ ଗୋଡିଆରେ ଚିର ପରିଚିତ ଜାଣିଥିବ ତ? ତାପରେ ସେ ସାକ୍ଷର ହେଉ, କି ନିରକ୍ଷର ହେଉ, ସେ ଓଡିଶାର ବାସିନ୍ଦା ହେଉ, କି ଉପାନ୍ତ ଅଞ୍ଚଳର ବାସୀ ହଉ ସଂସ୍କୃତି ପି କଟକ ମହାନଗରେ ମଧେ ଏହାର ଅବସ୍ଥିତ। ମାନେ ଜାଣିଥିବ ନା ବର୍ଣ୍ଣଭୋଧ ବହି କହିବାକୁ ଗଲେ ଆମ ବା ପା ପ ପିଢ଼ିରୁ ମାନେ ଚଳେଇଆସିଛି ଯା ତାକୁ ମୁଁ ଆମ ବାପା ଆରକା ବି ପଢ଼ିଛନ୍ତି ଆମେ ବି ପଢ଼ିଛୁ। ମାନେ ବହୁତ୍ ଅ
ବହୁତ୍ ବହୁତ୍ ବର୍ଷାର ପୁୁରଣା ସ୍‌ ବହି ସେ ତା ପୂର୍ବରୁ କିଛି ବହି ଥିବ?
କଣ ହେଇଛି?
ବର୍ଷରୁ ତା ପୂର୍ବ ବର୍ଷରୁ ବହି ଥିବ ଯୋଉଟା କି ଆମେ ସେଇଟା ପଢି ଆସିନୁ। ଆମ ଅମଳରେ ଯୋଉଟା ବାହାରି ଥିଲା, ଆମେ ସେଇଟାକୁ ପଢି ଆସିଛୁ।
ହୁଁ ତାଙ୍କର ରଚନା ଗୁଡାକ ବି ସେ କଣ କଣ ରଚନା କରି ପ୍ରୟନ୍ତ ଅବଦାନ ବଧୁ ଶିଶୁ ବୋଧ, ବାଳବୋଧ, ସାହିତ୍ୟ କୁସୁମ କବିତାବାଳି ଭାଗ, ଛନ୍ଦାମାଳା ଭାଗ, ଜୀବନଚିନ୍ତା ଆକାଶପ୍ରତି, ଆଉ ପ୍ରବନ୍ଧ ଯେଉଁଗୁଡ଼ାକ ମାନେ ଗପ ଗୁଡ଼ାକ କଣ କରିଥିଲେ। ପ୍ରବନ୍ଧମାଳା, ଉଳକା ପି ଆଉ କବିତା ପ୍ରାୟ ଉଳକାଳ ନା ସୌରଭ, ଜନ୍ମଭୂମି, ଇଞ୍ଜେକ୍ସନ୍ ପଦ୍ମ, କୁସୁମାଞ୍ଜଳି, ବସନ୍ତ ଗାଥା, ଏଗୁଡ଼ା ସବୁ ମାନେ ଇଏ କରିଥିଲେ ଆଉ। ସବୁମାନେ ରଚନା କରିଥିଲେ ଆଉ। ଆଉ ମୁଁ ତ ଏତେ ଜିନିଷ କହିଲି। ଆପଣ କଣ କୁହନ୍ତୁ। ଆଉ କଣ ମଧୁ ସୁଦନ ରାଓଙ୍କ ବିଷୟରେ ଜାଣିଛୁ?
ଜା ହଉ ସବୁ ଭଲ ଲାଗିଲା ସବୁ ଶୁଣିକିନି ତ କିଛି ଶିକ୍ଷିବାକୁ ପାଇଲି। ଏସବୁ ମୁଁ ଜାଣିନଥିଲି। ପାଠ ପଢିଥିଲି ସତ ମୁ ଯାଉ ସେଇ ଟାଇମରେ ଯଦି ଆପଣ ଯଦି ଥାଆନ୍ତେ ଭଲ ହେଇଥାନ୍ତା।
ସମୟ ସହିତ ସବୁ କିିଛି ଚେଞ୍ଜ ହେଇଯାଉଛି ଆଉ ମନ ବି କିଛି ରହୁନି ଚାକିରି ଫାକିରି ଟେନସନ୍ ତାପରେ ଏପଟେ ଘର, ଫ୍ୟାମିଲି ଟେନସନରେ ବସିଲା ବେଳକୁ ଆଉ କିଛି ବି ମଝିରେ ମଝିରେ ଆକ୍ଚୁଆଲି ଏଗୁଡ଼ାକ ସବୁ ପଢ଼ିକିରି ମନେ ରଖିବା ଦରକାର୍।
ଏଇଟା ତ ଠିକ୍ କଥା। ପଢିକି ସବୁ କିଛି ମନେ ରଖ ମନ ତ ରହିବ। ରହିଯିବ, କିନ୍ତୁ ଆଉ ଟିକେ ଟିକେ ହିଂଟ୍ସ ଦେଲେ ସବୁ କିଛି ମନେ ପଡିବ।
ହୁଁ।
ଆଜିକା ଟାଇମ୍ ରେ ତ ସବୁ କିଛି ଚେଞ୍ଜ ହେଇଗଲାଣି ନା, ଆଉ ସେଇଗୁଡାକ ଏବେ ଆଉ ଚାଲୁନି। ଏବେ ସବୁ ନିମ୍ବୁଡା ନିମ୍ବୁଡା ଆଉ କୋଉଠି ଝାଲମୁଢ଼ି ଏଇ ସବୁ ଚାଲିଚି।
ହଁ।
କଣ ଯଦି ପାଠ ପଢିବା ପାଇଁ ଯିବେ, ମୁଁ ବି ଜାଣିପାରୁନି। କଣ ଯାଇକି ସେଠି ପାଠ ପଢିବେ? ନା ସେଠି ଯାଇକି ସେଠି ନାଚିବେ? କିଛି ଜଡା ହି ପଡୁନି।
କଣ କରିବା?
ସବୁ କିଛି ଡେଭଲପ୍ ହଉଚି। ସେ ଡେଭଲପ ହବଉନି ନା ସବୁ ଡେପ ହବ ନହେଲେ କେମତି କଣ ହବ ଯେ
ହୁଁ।
ସବୁୁରା ବି ଡେଭଲପ ହବା ଦରକାର ନା ନାଇଁ ସବୁବେଳେ ଗଡା ହଁ ପାଠ ପଢିବେ ଦିନ ଦିନ ପେ ଭୋଜପୁରୀ ନାଚ ହବ ନା ନାଇଁ? ସେ ଶିଖିବେ ନା ନାଇଁ? ଯାତ୍ରାର ପାର୍ଟ ଗୁଡ଼ା ସ ଶିଖିବେ ନା ନାାଇଁ ଭବିଷ୍ୟତରେ ପୁଣି ସେଗୁଡ଼ା ହେବେ ନା ନାଇଁ? ମୋ ଭିଷ୍ୟତରେ କିଏ ଭୋଜପୁରୀ ଡ୍ୟାନ୍ସର ହବ ସେ ଜା ଡାଇଲଗ ମାରିବ। ଲେଖି ଯାଇକି ଗୋଟେ ଆମର ହୁଁ ଏଥିରେ ଯାଇକି କ୍ୟାଟ୍ରସ୍ ହବ। ହ ହବାକୁ ପଡିବ ନା ଆଉ ସବୁ କିଛି ଥା ଏ ସବୁ ନିଆରା। ମୋହନଚରଣ ବାଜି ଯାହା କଲାଣି ହସେଇଦବ ଜୀବନରୁ।
ହ ଦେଖାଯାଉ
ଚାଲଚି ଚାଲୁ। ହଉ ଯାଆନ୍ତୁ ଆପଣଙ୍କ କଲ ଆସୁଥିଲା ବହୁତ ଥର ଯାଆନ୍ତୁ କଥା ହେଇଯାଆନ୍ତୁ।
ହଉ ଠିକ୍ ଅଛି।